ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ଆପଣଗାଡେ
ବର୍ଷା ହଉଚି ଜୋରରେ କଁ କରିଆ।
ଆପଣ ପା ଭାଇ ଏଇନା କଲ୍ କରିଥିଲେ।
ଆପଣ ଚିନ୍ ଦେଲେ କି?
ଆଜ୍ଞା ଭାଇ ଆପଣଙ୍କ ଭଏସ୍ ଟା ଚିହ୍ନା ଚିହ୍ନା ଲାଗିଲା ତ କହିଦେଲି।
ଓ ହୋ। ଆଉ କୁହ କୋଉଟୁ କ
ଏ ଯୋଉ ଏଲୋନ ମସ୍ କୁ କହୁଥିଲି ଯୋଉ ମୋସ୍ତ ମିଟିଂ ଟା କର। ସେ ଗଲା କଲା ଆଛ।
ଉଁ।
ମେସହିତ ସି ମିଟିଂ କଲା, ମେସି ଚକ୍ ମାରିଦେଲା ନାମ ନେଲା ମରିଗଲା। ଲ।
ହୁଁ ଉଁ ହୁଁ।
ହଁ ଏଇ ଛୋଟ ବେଳ ସାଙ୍ଗ ଥିଲା କଣ କରିବା ସାଙ୍ଗ ଟା ତ ଗଲା ଆଉ।
ହଁ। ଆଉ କଁ କୁହ।
କଣ ମୁଁ ତ ହେତବେଳୁ କହୁଛି ଆପଣ କିଛି କୁହନ୍ତୁ।
ଆଉପଣଙ୍କ ଘରଟା କୋଉଠି?
ଆମ ଘର ଅଛି ଭୁବନ।
ଓହୋ! ଆଉ ଏଥର କଣ ହଉଛି?
ଭୁବନରେ ପଚାରଦ ସବୁଠୁ ଗଣେଶ ପୂଜାକୁ କହୁଛିିବା ମୁଁ ଚାରିଟାଟିକେ ଆଣିବି।
କିଚେ କଥା ନାଇଁ। ଯୋଉ ଆର୍ ଥର ଯୋଉ ହେଇଥିଲା ରାମ ମନ୍ଦିର ଏଥର କଣ ଅଛି?
କଣ?
ଆର୍ ଥର ଯୋଉ ରାମ ମନ୍ଦିର ହେଇଥିଲା। ଏଥର କୋଉ, ଆଉ କଣ କରୁଚ?
ଏଇଥର ସିଏ ଜନିସିିଂ।
ଉଁ ହୁଁ।
ଜନି ସିଂ ଗୋଟେ ମନ୍ଦିର, ବାହାର କରିବି ବୋଲି ଭାବିଛି।
ହଁ, ହଁ।
ଏଇ ଜନି ସିଂ ମନ୍ଦିର ଟା ବାହାର କଲେ, କିଏ କିଏ ଆସିବେ କି ନାଇଁ ଏଟା ଟିକେ ଡାଉଟ୍ ହଉଛି, କାଳେ ଆସିବେନି? ଆ ଜନି ସିଂ ଗୁଟେ ମହାନ ଲୋକ ନୁହେଁ କି! କ୍ରୋମ ର କିଂଗି ସେଇଥିପାଇଁ।
ଉଁ ହୁଁ। ହ
ଏଇ ମତେ କହୁଥିଲା, କହୁଥିଲା ଭାଇ ମୋ ନାଁ ରେ ଓଟେ ମନ୍ଦିର ପ୍ରଚିଷ୍ଠା କରନ୍ତୁ ଆଉ।
ୟାଙ୍କୁ ବି ଡାକିଦିଅ ତମ ଭୁବନ କୁ।
ଏମିତି ତ ସବୁଆଡେ ହେଇଗଲାଣି। ଖାଲି ଭୁବନ ଟା ବାକି ଅଛି। ସେ ଭୁବନା ଟା ବି କରିଦେବି ଆଉ।
ହାଁ କରିଦିଅ।
ଏ ଆମ ଭୁବନକୁ ଲୋକ ଆସିବେ କି ନାଇଁ ସେଇତା। ତମେ ଆସିବ ନା ନାହିଁ କହିଲ?
ଆମର ତ ଏଇଟା ଆଉ, ଏଇଠୁ ଏଇଠ କିି ଆମର।
ଓ ହଉ, ହଉ ଆସିବ ତାହେଲେ ଆଉ।
ଉ ଉଁ। ହ
ଏ ଖାର୍ ଟା ବର୍ଷା ହଉଛି ଭିତରୁ ନେଇଯା। ଏ ମୁଁ ଭାଇକି କହୁଛି ଥାର୍ ଟା ଆଣେ ନି, ପୁଣି ହେ ସିଏ, ଗୋଟେ ଥାର୍ ଧରି, ଜଣେ ଡିଫେଣ୍ଡର ଗଲି ଗଲା। ଆଉ ଜଣେ ଥାର୍ ଧରିକି ଆଇଲାଣି। ଏ ବର୍ଷା ହଉଛି ଘରୁ ନେଇଯାଉନୁ।
ଘରେ ରଖିକିଆ ସାଇତିକି।
ହଁ। ଆ ମୋର ଆଉ ଟିକେ ପରେ, କଣ ଡାକିଥିଲା ମତେ, ରୋନାଲ୍ଡୋ ତା ସହିତ ମିଟିଂ ହବଯେ। ମୋ ରସ୍ ରଟାରେ ଯିବି।
ହୁଁ ହୁଁ।
ଆରେ ଭାଇ, ବୁଲେଟ୍ ଚାବିଟା ଦବ ଟିକେ। ଏ ଭାଇ ବୁଲେଟ୍ ଚାବି ମାଗିଲାଣି, ହଉ ନେ। ଆରେ ଏଇ ହାଣ୍ଟର ଟାଇପର୍ ଦେଇଦଉନୁ। ଏ ଯୋଉ, ଏମ୍ ଏସ୍ ଧୋନୀ କହୁଥିଲା କଣ ମିଟିଂ ହବ ଯେ? ତାକୁ କଁ ଖେଳ ନା, ଏମ୍ ଏସ୍ ଧୋନି ତାକୁ କଁ ଆଉ କଣ ଆଇ ପି ଏଲ୍ ରେ ଖେଳଉ ନାହାଁନ୍ତି? ସେ ମୋତେ କମ୍ପ୍ଲେନ୍ କରିଛି।
ତମେ କଣ ଆଇ ପି ଏଲ୍ ଓନର୍ କି?
ଏ ମୁଁ ବି ସି ସି ଆଇ ବାଲାଙ୍କୁ ଯାଇକିନା ଫଟେଇବି।
ଓଁ।
ଏମ୍ ଏସ୍ ଧୋନି କୁ କାଇଁ ଖେଳଉନ? ତାର କଣ ବୟସ ହେଇଁତି ସେ ଦେଖାହାଉଛି ବୁଢ଼ା ହେଇଗଲାଣି, ସେ ମରିଗଲାଣି। ଏଟାଙ୍କୁ ସେଇ ଶହେ, ଦୁଇଶହ ଟନ୍ ଖଣ୍ଡେ ସୁନା ଦେଇଦେଲେ, ସେ ମନକୁ ତଳିଯିବେ।
ବୁଲେଟା ନେଇ ଘରେ ରଖିଦେ ହୁଁ।
ଆଉ ଗୋଟେ ପ୍ଲାନ୍ ଚାଲିଛି ଯୋଉ ହାଇବା ଭୁଷାଟେ ଆଣିବି ତ।
ହୁଁ ନମ୍ବର୍ ଦିନ ଆଉ ଗୋଟେ ରୋଲ୍ସ କ୍ରା।
ବୋଉ ନାହିଁ ବୋଉ ନାହିଁ ବୋଉ ନାହିଁ। ଦାନ୍ତ ଉପାଡି ଯାଇଛି ଘରେ।
ଆଉ ଯୋଉ କଣ ମୋ ଭାଇ ମୋ ଭାଇ କହୁଥିଲା ଗୋଟେ ହୀର ର ନେକଲେସ୍ ଟେ ଦରକାର୍ ଯେ
ସୁନାର ଏସି ଆଣିଭାଇ ହଁ ଯୋଉ ଭାଇ କହୁଛି କଣ ଏସି ଟା ଖରାପ ହେଇଛି ସୁନା ଏସିି ଗୋଟେ ଆଣିବି ଆଉ।
କାଇଁ ଆମ ପାଖରେ ତ ସେ ପହଁଞ୍ଚିଲାନି।
କଣ?
କେତେବେଳୁ ପଠ ଦାମ୍ ପାରେ ପହଁଞ୍ଚିନି।
ଏ ତେଲଟା ବାଟରେ ସରିଯାଇଛି ତେଲଟା ପଠେଇ ଦେଇଥିଲି। ସେଇଠି ସେ ପକଉଛନ୍ତି ପକେଇକି ପୁଣି ଆଉଥରେ ଯିବେ।
ଆଁ କଣ ପଇସା ଅଛି କହୁଛୁ ତେଲ ସରି ଯାଉଛି ଆଉ।
ତେଲଟା ପକ ତାଙ୍କର ମନେ ନାହିଁ ମୋର କଣ ଭୁଲୁ ମୁଁ ତାଙ୍କୁ ଦେଇଦେଇଛି ପଇସା ତେଲ ସବୁ ଦେଇ ଦେଇଛି।
ଆଉ କଣ କୁହ?
ଆଉ କଣ କହିବି ଯୋଉ ଡକ୍ଟର ଝଟକା କତିକି ଯିବାର ଅଛି ଯଉ ଥଣ୍ଡା ହେଇଯାଇଛି।
ହୁଁ ହୁଁ କାଟୁନୁ ଭିତରକୁ ଯାଅ।
ହଁ ଡକ୍ଟର ଝଟକା କତିକି ଯିବାର ଅଛି ଥଣ୍ଡା ହେଇଛି କଣ କ୍ୟାପସୁଲ୍ ଦବ ଦିଇଟା ଖଣ୍ଡେ ସେଇଟା ଖାଇକି ଟିକେ ଥଣ୍ଡାଟା କମେଇବା ଆଉ।
ଏ ଯେତିକି ସବୁ ଛୁଆ ଆମ ଗାଁ ଟା ଆଙ୍କ ଛୁଆ ଆମ ସୁମିଟାଲେ ଗାଧଉଛନ୍ତି କଣ କହିବି ସୁଇମିଙ୍ଗ୍ ପୁଲ୍ ଟାରେ।
ଆରେ ଭାଇ ଏତେ ଗାଧା ନାଇଁ ଗାଦୁଅ ହେଇଗଲାଣି। କଣ କହିବି ଦେଖ ସବୁ କାଦୁଅ ଫାଦୁଅ ବିଲରୁ ତଳି ତୁଳା ମାରିକି ଆସିକି ଗାଧଉଛନ୍ତି କଣ କହିବି ଭାଇ ମାନଙ୍କୁ।
ତାଠୁ ଭଲ ପୋଖରୀ କରିଦେଇଥାନ୍ତ।
ସେଇଟା ବା ପୋ ପୋଖରିଟା ଜବର ବଡ ପୁରା ସୁମିଙ୍ଗ ପୁଲ ଟା ପୁରା ଜବର ପୋଖରୀ ଭଳିଆ। ରାତ ଆଉ ଆମ ଗାଁ ସ୍କୁଲ୍ ଟା ଭାଙ୍ଗିକି କହୁଛି ମୁଁ ଆଉଥରେ ବନେଇବି ଆଉ।
ହୁଁ ପୁରା ଏସିି ଫେସିି ଲଗେଇବି ପୁରା ବନା।
ସ ସ୍କୁଲର ନାଁଟା ଦେବି ଫାଇଭ ଷ୍ଟାର ଏ ସି ସ୍କୁଲ।
ହୁଁ।
ଫାଇଭ ଷ୍ଟାର ଏ ସି ସ୍କୂଲ ସେକେଣ୍ଡ ଅମେନ ଯୋଉ ଯାତ୍ରା ହଉଛି ତାକୁ ଡାକିଛି।
ଆଉ ତମ ତମ ଭୁବନ ରେ ଗୋଟେ ବି ଏମ ଡବ୍ଲୁ ସୋରୁମ ଖୋଲ।
ବି ଏମ ଦବ୍ଲୁ ପରା ଆଜି ଉଦ୍ଘାଟନ ହବ ମୋର, ମୁଁ ଯିବି ଚାରିଟା ବେଳେ।
ଓ ହୋ ଖଲ ଆଉ, ମୁ ଚରଟା ବେଳେ ଖୋଲ ମୁଁ ଛଟା ବଳେ ଯାଇକି ଗାଡି ଉଠେଇବି।
ଆ ବାସ୍ ବାସ୍।
ହ୍ୟାଲୋ।
ହଁ।
ହଁ କୁହ।
କଣ ହେ ଆରେ ବାଇକ ଫାଇକ ଯୋଉ ଗାଡି ବାଲା କିଛି ତଳ ମତେ ଆଉ ଚାଲିବା ପାଇଁ କି ଉଡିଆ ପାଇଁ ଯଉ ଗୋଛିବା ପାଇଁ ଇ ଇଚ୍ଛା ହଉନି, ସବୁ ଉପରେ ଉପରେ ମୋର କରିବା ପାଇଁ ଇଚ୍ଛା ହଉଛି।
ହଁ ପ୍ରାଇଭେ ଜେଟ ଆଣ ହେରି
ପ୍ରାଇଭେଟ ଜେଟ ଗଟେ ଅଛି ଯେ ଭାବୁଛି ଉପରେ ଗୋଟେ ଫ୍ଲାଇଙ୍ଗ ହୋମ ଟେ ବନେଇବି ଉପରେ ରହିବି
ଆଉ ଯୋଉ ଟି ଭି ଏସ୍ ସୋରୁମ ଟା ଯୋଉ
ହଁ।
ଏ କହିଛି ନା କଣ ତମକୁ ମୋ ବ୍ରାଣ୍ଡ ଟା ମୋ ଭାଇର ବୋଲି?
ହୁଁ ହୁଁ।
ଯୋଉ କୋଉଟା ଆଡ଼େ ଯୋଉ ଅଛି ହେରୋ ସ୍ପ୍ଲିଣ୍ଡର ସୋରୁମ୍ ଟା
ହଁ ହଁ।
ଏ ସେଇ ସୋରୁମ ଟା ତ ମୋର ଆଉ
ସ୍ପ୍ଲେଡର ସୋ ରୁମ କରିଛି ଏବେ ଖୋଲିବା। ଜାଗୁଆର ଏମତି ବୁଲେଟ୍
ବୁଲେଟ ବା ଖୋଲିଛି। ଏ ସବୁ ଖୋଲି ଖୋଲାକି, ମୋ ବେଳକୁ ଏଇଟା ଥିଲା ଏଇଟା ମୁଁ ଖୋଲିଦେଲି ମତେ ସିନା କହିକି କଲେ କଣ ଟା ହବ, ସବୁ ମନଇଛା ପଇସା ନେଇକି ମନ ଇଛା କାରବର କରୁଛନ୍ତି। ଜଣେ ଯାଇକି ଅହିବରେ ଦଶ ମାସ ରହିକିଆଉଛି।
ହେଲୋ।
ହୁଁ ହୁଁ।
କଣ କହିବି ଆଉ କହିବ ଆଡେ ତିିନ ଚାରିଟା ବନେଇକି, ଆଡେ ରହିକି ଆସିବି। କଣ କହିବି କଣ ଭାଇବି
ଯାଅ ତ।
ଛାଡ ଭାଇଟା ତ ଆଉ
ନହେଲେ ଋଷିଆ ଯା ବୁଲିକି ଆସିଆ।
ସବୁଆଡେ ଯାଇଛି ଖାଲି ଗୋଟେ ଜାଗାକୁ ଯାଇନି। ହ୍ୟାଲୋ।
ହୁଁ ହୁଁ।
ସବୁ ଜାଗା ଚାବିଟା ଘରେ ଅଛି ଯା, ବୁଲେଟଟା, ଏଷ୍ଟ୍ର ଟା ଘରେ ଚାବିଟା ଅଛି ନେଇକି ଯା। ଆଉ କଣ କହିବି ଏ ମୋ ଯୋଉ ଦି ଗ୍ଲାସ ଆଣିବେଲୁ। ପାରି କଅଁ ଭାଇନାପାଣିିିୋ ପିଉଚ୍ଚ କୋଲଡ୍ରିଙ୍ଗ୍ ପିଅକୋଲଡ୍ରିଙ୍ଗରେ ଆଣିବୁ ସୁନା। ସୁନା ଥାଳିରେ ଆଣିବୁ। ଥାଳିରେ କାଟ ଥାଳିରେ କି? ହଁ ହ୍ୟାଲୋ ଭାଇ।
ହୁଁ ହୁଁ କୁହ।
ହଁ। ଏ ସବୁ ଯେତିି ଯୋଉ ଯୋଉ ଗୋଟେ ଲାଟ୍ରନ୍ ବନଉଛି ସୁନ ର ଗୋଟେ ଲାଟି୍ରନ୍ ଥର କରେ ପଳଉଛି।
ହୁଁ ହୁ।
ସେଥିରେ ଆଉ ଝାଡ଼ା ବସିବାକୁ ଇଛା ହଉନି ପୁଣି ଆଉ ଗୋଟା ଲାଟିନ ବନେଇବାକୁ ପଡୁଛି ଯେ ଆଜି ପୁଣି ଚାରି ଜଣ ଆସଛନ୍ତି ଏରା ବର୍ଷା ଯୋଗୁ କରିପାରୁ ନାହାନ୍ତି।
ହ ହାଲୋ। ଆ ମୁଁ ରହୁଛି ମୋର ମିଟିଂ କଣ ହବ ରୋନାଣ୍ଡ ରହିତ।